ହଁ ଶୁବୁଚି ମୋ କଥା ହୁଁ ଆଉ କଁ କରୁଚ?
ଏଇ ବସିଥିଲି ତମେ କଁ କରୁଚ?
ମୁଁ ବି ବସିଚି ଖାଇକି ଏବେ। ଆଉ ଖାଇସାଇଲଣିି? ମୁଁ କିସ ମୁଢ଼ି ମିିକ୍ଚର୍।
ଓହୋ ହଁ ମୁଁ ବି ଖାଇସାଇଲେଣି।
କଁ ଖାଇଲ?
ମୁଁ ମ୍ୟାଗି ଖାଇଲି।
ଓହୋ। ଆଉ ଏବେ କୋଉଟି ଘରେ ନା କୋଉଠି ପଦାରେ ରହୁଚ?
ନାଇଁ ମୁଁ ଖୁଡିଙ୍କର ଘରକୁ ଆସିଥିଲି। ଆମର ଜଏଣ୍ଟ ଫ୍ୟାମିଲି ତ ମାନେ ସମସ୍ତେ ଏକାଠି ପ୍ରାୟେ ତ ପଳେଇ ଆସିଚି ଆଉ।
ଭଲ ଜଏଣ୍ଟ ଫାମିଲି ମାନେ ଟାଇମ୍ ସ୍ପେଣ୍ଡ୍ କରୁଥିବ ଜଣା ପଡୁନଥିବ ନା?
ହଁ ମାନେ ଏବେ ତ ପ୍ରାଏ ସମସ୍ତେ ମାନେ ପଢା ପାଇଁ ଟିକେ ଅଲ୍ ଅଲଗା ଅଲଗା ରହୁଚନ୍ତି କିନ୍ତୁ ସବୁ ଏମିତି କିଛି ଫେଷ୍ଟିବାଲ ହେଲା କି ମାନେ ଏମିତି ଭଲ ଖାଇବା ହେଲା କି କଣ ଏମିତି ପ୍ରାଏ ସବୁ ଏକାଠି ତ ଆଜି ସମସ୍ତେ ଆଜି ଘରେ ଆମର ମଟନ ହେଇଚି ତ ସମସ୍ତେ ଏକାଠି ଆଉ। ହଁ ହଁ ତମେ ନନ୍ଭେଜ୍ ଖାଅ ନା ନାଇଁ?
ନାଇଁ ଖାଉଥିଲି ଏଇ ତିନି ବର୍ଷ ହେଲା ଛାଡି ଦେଇଚି।
ଆଚ୍ଛା ପୁରା ଭେଜ୍?
ହୁଁ।
ଓହୋ। ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଘରେ ସବୁ ଭଲ।
ହଁ ହଁ ଆମର ଭଲ ଅଛସବୁ ଘରେ।
ତୋ ପଢା ପଢି କଁ ଚାଲିଚି ନା କଣ?
ହଁ ଚାଲିଛି।
କଣ କରୁଚ ପଲ୍ସ ଥ୍ରୀ?
ହଁ ପ୍ଲସ୍ ଥ୍ରୀ ତମର?
ମୋର ଗ୍ରାଯ୍ୟୁସନ୍ ସଇଲାଣି ପିଜି କରୁଚି ଏଇନା।
ଓହୋ ହୁଁ।
ଏବେ ମାନେ ଏଇ ବର୍ଷ ଗ୍ରାଜୁସନ୍ କପ୍ଲିଟି?
ହୁଁ ନାଇଁ ଆର ବର୍ଷ।
ତାଲେ ତମର ଚାରି ବର୍ଷ ଥିବ ବୋଧେ?
ହଁ ଚାରି ବର୍ଷ ହବା ହଁ। ତ ଏଇଟା ସେକେଣ୍ଡ ଇୟର ହେଲା।
ଆଉ ଚାରି ବର୍ଷ ପୁରା ପଡି ଉଠିକି କର।
ସେଇବା ମାନେ କଣ କରିବା ଆଉ ହୁଁ। ଆହୁରିି ଦି ବର୍ଷ।
ହୁଁ।
ଆଉ ଯୋଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଘରେ ସବୁ ଭଲ।
ହୁଁ ଖରା ତ ଏବେ ବହୁତ ଜୋରେ ହଉଚି।
ହଁ ଖରାଉ ଖରା ଯା ହଉଚି ହଉଚି ଗୁଳୁମୁଳି ତା ତାଠାରୁ ଅଧିକ।
ସେଇ କାଲି ବି ଏମତି ଟିକେ କଣ ବର୍ଷା ପକେଇବ ବୋଲି ମାନେ ପୁରା ଜୋରେ ବର୍ଷା ଉ ଠେଇଲା ଭାବିଲି ଜୋରେ ବର୍ଷା ହବ ପୁରା ଝିପ୍ ଝିପ୍ ମାନେ ସେ ବର୍ଷା ପ ପକେଇକି ବି କିଛି ଲାଭ ନାହିଁ ଏମିତି ହେଲା ଯେ ଆହୁରି ଗୁଳୁଗୁଳି ଏ ତେ ହେଲା ରାତିରେ ବି ବହୁତ ଗରମ ହେଲା ଟିକେ ଯଦି ପକେଇଥାନ୍ତା ଟିକେ ଜୋରେ ପକେଇ ଦେଇଥିଲେ କଣ ଟିକେ ଥଣ୍ଡା ହେଇଯାଇଥାନ୍ତା ଟିକେ ଭାଇ ବହୁତ ଗରମ ହଉଚି ଏବେ।
ଏବେ ତ ବର୍ଷା ଆଉ ନାହିଁ ରଜୁକୁ ବର୍ଷା ହବା କଥା ଏବେ କାଇଁ ହଉନି।
ନା ଏବେ ତ ଏଇ ବର୍ଷ ଟିକେ ବେଶୀ ହିଁ ମତେ ଲାଗୁଚି ମତେ ଏ ବର୍ଷ ବହୁତ ଗରମ।
ବିନା ଏ ସି ରେ ମଣିଷ ରହିପାରିବନି।
ସେଇବା ବିନା ଏ ସି ରେ ମଣିଷ ରହିପାରିବନି ହଁ। ଆଉ ଏବେ ତ ଆଉ ତ କିଛି ଦିନି ରହିଲା ତାପରେ ପୁଣି ଦଶ ବାର ଦିନ୍ ପରେ ପିଲାଙ୍କର ସ୍କୁଲ, କଲେଜ ସବୁ ଖୋଲିଯିବ ଆଉ।
ହଁ। ଆଉ ରଜ ପାଇଁ ଛୁଟି ଥିଲା ଆପଣଙ୍କ ଘରେ ରଜ ପାଇଁ ସବୁ ସପିଙ୍ଗ୍ କରା ସଇଲାଣି?
ନା ହେଇନି ଦେଖିଆ ଏଇ ଅଛି ତ ଆଉ ପାଞ୍ଚ୍ ସାତ ଦିନ୍ ଏବେ କେବେ ଗୋଟେ ଯାଇକି କିଣିବି ଆଉ। ହଁ ତମର?
ନା ମୋର ବି ହେଇନି ଆଣିବ ଆଉ।
ହଁ। ଆଉ ମାନେ ରଜରେ ଗାଁରେ ନା ଘରେ?
ନା ରଜରେ ଗାଁ ରେ ରଜ ଭଳିଆ ଦିନ କୁଆଡେ ଗାଁ ଘରେ ନରହିକି ଆଉ ସେ ମଜା ନାହିଁ ପଦାରେ।
ଉଁ ହଁ ଠିକ୍ କଥା। ହଁ। ହାଲୋ ଆଉ କଣ କୁହ ତମେ ରୋଷେଇ ଶିଖିଚ?
ହୁଁ।
ହଁ ଆ ଯୋଉ ହଁ ହଁ ହିଁ ହିଁ। ଆ ଯୋଉ କଣ ଖାଇବା ଭଲ କଣ ବନା ତମେ ତ ଭେଜ ହିଁ ବନଉଥିବ। ଘରେ ସମସ୍ତେ ଆଉ ହଁ ଘରେ ସମସ୍ତେ ତାହେଲେ ନନଭେଜ୍ ଖାଆନ୍ତି?
ହଁ ଘରେ ସବୁ ଖାଆନ୍ତି।
ଓହୋ ଆଉ କଣ କୁହ?
ଘରେ ଖାଆନ୍ତି ମାନେ ତ ବନେଇକି ଦେଇତେ ପଡିବ ନା! ବାପା ମା ଙ୍କୁ ଥୋଡ଼ି ନା ମନା କରିବି।
ହଁ ସେଇଟା ଗୋଟେ ମାନେ ହଁ। ଏବେ ତ ପ୍ରାୟ ବି ମାନେ କେତେ ମାନେ ଏବେ ଅଛନ୍ତି ମାନେ ମୁଁ ବି ଦେଖିଲିଣି ମୋର କେତେ ଗୁଟେ ସାଙ୍ଗ ମାନଙ୍କୁ ମାନେ ଏମିତି ଛୋଟ ବେଳେ ନନ୍ଭେଜ୍ ଖାଉଥିଲେ ତାପରେ ଏବେ ବଡ଼ ହେଇକି ମାନେ ଏବେ ଏମିତି ଛାଡ଼ି ଦଉଛନ୍ତି ମୁଁ ଏମିତି ଦେଖିଲିଣି କେତେଟା ସାଙ୍ଗମାନଙ୍କୁ। ଓ ହଁ। ଆଉ ପୁରୀ ଯାଇଛ ନା ନାଇଁ?
ହଁ ପୁରୀ ପୁରୀ ପ୍ରତିିବର୍ଷ ଥରେ।
ହଁ ସେଇଟା ତ ଆମ ଓଡ଼ିଆ ମାନଙ୍କର ମାନେ ଯୋଉଠି ରୁହ ଯାହା କର ପ୍ରତିିବର୍ଷରେ ଥରେ ତ ଯିବ ହିଁ ପୁରୀ।
ଆ ଥରେ ଯାଇକି ପୁରୀ ବୁଲି ଆସୁସମୁଦ୍ର କୂଳରେ ଟିକେ ଲହଡ଼ି ଭାଙ୍ଗି ଆସୁ
ହଁ।
ଯାାଇନା ଏ ପାନିଂ ଥିଲା ଯିବାରେ ଏ ରଜ ଭିତରେ ଜଗା ଡୋରି ଲଗଉନି ଯେବେ ଲଗେଇବ ଯିବୁ ଆଉ।
ହଁ ଜଗାର ଡୋରି ଲାଗିଲେ ଯାଇକି ଯାହା ମାନେ ଡୋ ଜଗ୍ ଜଗା ଡୋରି ଜଗା ହିଁ ମାନେ ଡୋରି ଥିଲେ ହିଁ ତମେ ଯାଇପାରିବ ନହେଲେ ନାହିଁ ଯେତେ ଭାବିଲେ ଯାଇପାରିବନି।
ମୁଁ ତ ଯିବାବେଳେ ପୁରୀ ଯାଇ ଥିମି ମାନେ ଜଗା ଦର୍ଶନ କରିପାରେନା ମାନେ ଭିତରକୁ ଯାଇଥିମି କିନ୍ତୁ ଜଗାକୁ ଦେଖିପାରେନା।
ଏବେ ତ ମାନେ ଏତେ ସବୁ ଯୋଉ ଚାରି ଦ୍ୱାର ଖୋଲି ଯାଉଛି ସେଥିପାଇଁ ମାନେ ଗହଳି ବି ଆ ପୂର୍ ମାନେ ଏଇ ବର୍ଷ ତ ମୁଁ ଆଉ ଯାଇନି ଯିବି ଯିବି ବୋଲି ଖରା ପାଇଁ ବି ଯାଇନି ଆଉ ଟିକେ ମାନେ ଆଉ ଟିକେ ମାସେ ଦି ମାସ ଗଲେ ଆମେ ଭାବିଛୁ ଯିବୁ ବୋଲି। ତ ଆର ବର୍ଷ ଯାଇଥିଲି ସେମିତି ତିନି ଘଣ୍ଟା ପାଖାପାଖି ପୁରା ଲାଇନ୍ ରେ ଠିଆ ହବାକୁ ପଇଲା ଯୋଉ ଚାରି ଦ୍ୱାର ଖୋଲି ଯାଇଥିଲା ମାନେ ବହୁତ୍ ଗହଳି ବହୁତ୍।
ରାତି ଟାଇମ୍ ରେ ଟିକେ ବୋଧେ ଫାଙ୍କା।
ହଁ ରାତି ଟାଇମ୍ ରେ ଗଲେ ଟିକେ ଏବେ ଯଦି ଖରା ଦିନେ ଯଦି କିଏ ପ୍ଲାନିଂ କରିବ ତାହେଲେ ରାତି ବେଳା ଯିବ ମାନେ ଏଇ ଖରାରେ ଗଲେ ଆଗ ସନ୍ଷ୍ଟ୍ରୋକ୍ ହେଇଯିବ ଆଗ।
ହଁ।
ବହୁତ୍ ଗରମ ହଉଛି ନା। ତାପରେ ସି ବିଚ୍ ରେ ତ ବୁଲିବାକୁ ଭାରି ବଢିଆ ଲାଗେ।
ସି ବିଚ୍ କୁ ରାତିରେ ଯିବୁ ବସିବୁ ଆରାମ୍ ରେ।
ହଁ ମାନେ ଯେତେ ଖରାରେ ଯେତେ ଲାଇନ୍ ରେ ଠିଆ ହେଲେ ବି ସି ବିଚ୍ କୁ ମାନେ ମାନେ ସବୁ କାମ ସାରିକି ଦର୍ଶନ କରିକି ସି ବିଚ୍ କୁ ଆସିଲେ ମାନେ ସବୁ ପୁରା ଶାନ୍ତି ଲାଗେ।
ସନ୍ଧ୍ୟାବେଳେ ଆସିବ ବୁଲିିବାଲିକି ବାସ୍।
ହଁ ସେଇ ଭଲ ଆମର ତ ମାନେ କିଏ କୁଆଡେ ଯାଉ ନ ଯାଉ ମାନେ କୁଆଡେ ଯିବା ପ୍ଲାନିଂ ହେଲେ ତ ସମସ୍ତଙ୍କର ପୁରୀ ହିଁ।
ହୁଁ ତୋର କୋଉଠି ଘର ଟାକି?
ଭୁବନେଶ୍ୱର
ଭୁବନେଶ୍ୱର୍
ହଁ ଏଇ ଯଉ ଷାଠିଏ କିଲୋମିଟର ପାଖରେ ହିଁ।
ଟ୍ରେନ୍ ରେ ପଳଉଥିବ।
ହଁ ଟ୍ରେନ୍ ସିଷ୍ଟ ଟ୍ରେନ୍ ଅଛି ମୋ ବଶ୍ ରେ ବି ମାନେ ପଳଉଛି ମୋ ବସ୍ ବି ଘର ପାଖରେ ଅଛି ଡାଇରେକ୍ଟ ନେଇକି ଛାଡିବ ତାପରେ ଅଲ୍
ଓହୋ ମୋ ବସ୍ ବି ପୁରୀ ଯାଉଛି ମାନେ କେତେ ନଉଛି?
ମୁଁ ଯାଇନି ସେ ଅଛି ବୋଧେ ମାନେ ସେଇ ପଚାଶ ଟଙ୍କା ଭିତରେ ନଉଥିବ ଆଉ ପଚାଶ ଷାଠିଏ ଟଙ୍କା ଆଉ।
ହୁଁ।
ସେ ଭଲ ମାନେ ଡାଇରେକ୍ଟ ପୁରୀରେ ନେଇକି ଛାଡିବ ମୋ ବସରେ ଅବଶ୍ୟ ମୁଁ ଯାଇନି କିନ୍ତୁ ଯାଉଛନ୍ତି ଲୋକ ମାନେ ଯାଉଛନ୍ତି ଆଉ ମୁଁ ବସରେ ବି ଯାଇଛି।
କିଛି କିଛି ଲୋକଙ୍କ ପାଇଁ ପୁରୀ ଯିବା ସ୍ୱପ୍ନ କିନ୍ତୁ ଆଉ କିଛି କିଛି ଲୋ ଲୋକଙ୍କ ପାଇଁ ମାନେ ପୁରୀ ଗୋଟେ ଚୁଟକିର କଥା ନାହିଁ?
ହଁ ହଁ
ହୁଁ
ଲୋକ ବି ମାନେ ଜଗା ଦ ମାନେ ଡୋରି ନ ଲଗେଇଲେ ଲୋ କ ଯେତେ ଚାହିଁଲେ ବି ଯାଉ ପାରୁନଥିବେ ବି ଯାଉନଥିବେ ଆଉ ଯଦି ଜଗାର ଡୋରି ଥିବ ତାହେଲେ ମାନେ ତମେ ଆଜି ଗଲେ ବି କାଲି ବି ଯାଇପାରିବ।
ହଁ।
ତାପରେ ରଥଯାତ୍ରା ଟାଇମରେ କେବେ ପୁରୀ ଯାଇଛନ୍ତି?
ନା।
ନା ମୁଁ ବି ଯାଇନି ତ ରଥଯାତ୍ରାକୁ ଯେତେ ଗହଳି
ରଥଯାତ୍ରା ଟାଇମରେ ଯୋଉ ଭିଡ ଲୋ ଭାଇ
ସେଇଟା ହିଁ ମାନେ ମୋର ଆର ଥରକ ସୁନାବେଶ ନା କୋଉ ଟାଇମ୍ ରେ ମୋର ଗୋଟେ ରିଲେଟିଭ୍ ଯାଇଥିଲେ? ପୁରୀ ଯାଇଥିଲେ ତ ତାଙ୍କର ଚେନ୍ ଚୋରି ହେଇଥିଲା ସୁନା ଚେନ୍।
ହୁଁ ଭିଡ ଭିତରେ ଚେନ୍ ଫେନ୍ ନାଇଁକି ଜମା ଯିବନି।
ହଁ ଠିକ୍ କଥା ସେ ନେଇକି ଯାଇଥିଲେ ଆଉ। ଏ ଭିଡ ଭିଡ ଜାଗା ମତେ ବି ମାନେ ଏତେ ଭିଡ ଭିଡ ଜାଗା ଭଲ ନୁହଁ। ଏତେ ଗହଳିକୁ ମାନେ ମତେ ସେଥିପାଇଁକା ମାନେ ଲୋକ ବି ମତେ ଟିକେ ଡର ବି ମାନେ ଏମିତି ରଥଯାତ୍ରା କି ଶକୁ ପୁରୀ ଯିବ ଅଉ ବହୁତ୍ ଗହଳି ଆଗ ନିଜେ ହିଁ ହଜିଯିବ ଆଉ। ଚେନ୍ ହେରିକାକୁ କଣ କହିବ?
ଭିଡ ଫିଡ ଜାଗାକୁ ସୁୁନା ଚେନ୍ ନାଇଁକି ଯିବ ମାନେ ଚୋରି ହବାତ ସୁନିଶ୍ଚି
ଓ ହଁ।
ସେତବେଳେ ଭଲ ଅଛି ମନ୍ଦ ଅଛି ଆ ଭିଡ ଭିତରେ ବି ତମେ କାହାକୁ ଧରିବ?
ସେଇ ସେଇ ତୁ ଛୋଟ ପିଲାଙ୍କୁ ତ ନେଇକି ଜମା ଯିବା କଥା ନୁହଁ। ଜଣେ ଜଣେ ଯିଏ ନେଇକି ଯାଆନ୍ତି ପୁରା ଛୋଟ ଛୋଟ ଛୁଆଙ୍କୁ ମାନେ ମୁଁ ଯୋଉ ଆର ବର୍ଷ ଯାଇଥିଲି ପୁରୀ ଛୋଟ ଛୋଟ ଛୁଆ ଗୁଡା କ ବି ଭାରି ହଇରାଣ ହଉଥିଲେ ମାନେ ସେମାନେ ତ କିଛି ଜାଣୁନାହାଁନ୍ତି ତ ସେମାନେ ଯାଉ ଯିବାକୁ ଏତେ ଲାଇନରେ ଠିଆ ହବାକୁ ଫେରେ ଗହଳି ସେ କିଛି କରିବିି ପାରିବନି। ସେଇଟା କେତେ କାନ୍ଦୁଥିଲେ ପିଲା ଗୋଡା ଏତେ ଗହଳି ସେଇଟା ସେତିକି ହିଁ ଜଗନ୍ନାଥଙ୍କ ପାଖରେ ହିଁ ତ ସବୁ ଟାଇମ୍ ଅଧା ପଳାଏ ଆଉ। ଦର୍ଶନ ପାଇଁ ଆଉ ହୁଁ।
ତାପରେ ଖରାରେ ଛୋଟ ଛୁଆଙ୍କୁ ବି ନେଇକି ଯିବା ଠିକ୍ ନୁହଁ।
ସେଇ ଦେହ ଖରାପ ହେଇଯିବ
ଆମେ ତ ସର୍ଭାଇଭ୍ କରିବପାରୁନୁ ଖରାରେ ସେମାନେ କେମିତି ସର୍ଭାଇଭ କରିବେ।
ସେଇ ବଡ ମାନେ ତ ସେମାନେ ତ ଚଳି ପାରୁନାହାନ୍ତି ମାନେ ଏତେ ଖରା ଗରମରେ ତାପରେ ବହୁତ ମାନେ ସତରେ ମାନେ ପିଲା ସେ ବହୁତ ଖାନ ସେଇଠି ତ ଅଧା ଜୀବନ ପଳେଇବ ଲୋକ ଲୋକଙ୍କର ଏତେ ଗହଳି ପାଇଁ।
ହୁଁ।
ସେଇଟା ତ ଛୋଟ ପିଲା ମାନେ କେମିତି କଣ ରହିବେ ସେ ଦେଖିବା କଥା ଆଉ। ସେ ସେଇ କେବଳ
ଜୋଗା ଡୋରିରେ ଲାଗିନେ ପୁଣି ରଥକୁ ଯିବ।
ହଁ ମଞଜୁ ସେଇ ଜଗା ଡୋରି ଲାଗିଲେ ହିଁ ଯାହା ଯାଇପାରିବ କି ଯାହା। କେବଳ ଏଇ ଯୋଉ ଗହଳିଟା ପାଇଁ ସେଇଟା ଗୋଟେ କଥା ସବୁଆଡୁ ଗହଳି ଯୋଉ ଭାରି କଷ୍ଟ ସେଇଟୁ ଯିବା।
ହଉ ଯାଅ କଣ କର? ରଖୁଚି ହୁଁ।
କାଟିଦିଅ।
ହ୍ୟାଲୋ।